ହାଲୋ
ହଁ ଜୟ ଜଗନ୍ନାଥ। ହଁ ଭଲ ଅଛନ୍ତି? ବର୍ଷା ହଉଛି ତ ଟିକେ କଠି
ହଁ ହଁ ଭଲ ଥିଲା ହଁ ହଁ ବହୁତ ବର୍ଷା ହଉଛି ଚାଲୁ
ଆଜି କଣ୍ଟିନିଉ ଅଛି ଛଅଟା ହ ର ଆଉ
ହଁ ନାଇଁ ଆମର ତ ରାତି ସାରା ବି ହେଇଛି, ରାତି ସାରା ବି ହଉଛି। ବି ଏବେ ବି ଚାଲିଛି ପୁଣି ବି ଅନ୍ଧାର କରି ରଖିଛି ଆହୁରି ହବ ଦିନ ଆଗ
ଆମ ରାତିରେ ନା କୋଉଠି ଘର କି ଆପଣଙ୍କର? କଟକ ରେ ଅହ ଏଇଠି ଯେ ହଉଛି ବର୍ଷା ଭୁବନେଶ୍ୱର ରେ ଆମର ଏଇଠି ବି ହଉଛି, ଚାଲିଛି ଆଉ
ହଁ ଏପଟେ ସବୁ ମାନେ ସ୍କୁଲ କଲେଜ ହ ଆଜି ରେନି ଡେ ହେଇଯାଇଛି। ଛୁଟି କର ଦେଇ
ହଁ ହଁ ସେ ବର୍ଷ
ବହୁତ ବର୍ଷା ହଉଛି ହଁ
ବାହାରି ହଉନି ଜମାରୁ
ନା ସ୍ୱାମୀ ଯାଇଥିଲେ ଟିକେ କଣ ପରିବାପତ୍ର ଆଣିବା ପାଇଁ ଯେ ପୁରା ଭିଜିକି ଆସି ଛନ୍ତି ଆଉ କଣ କରିବ? ଛତା ଛତ ନେଇକି ଯାଇଥିଲେ ହେଲେ ବି କିଏ କଲେ ମୁ ଛତା ଧରିକି ଆସ୍ତେ ଆସେ ଯ ସିଏ ହଁ ନା ହେଲାନି ସେ ସେଇଥିଲା ଓଦା ହେଇ ହେଇ
ର ରେନକୋଟ ପିନ୍ଧି ସ୍କୁଲ ଯଛି ହେଲେ ବି ଓଧା ହେଇଯାଇଛି ପୁରା ଗୋଡ ଫୋଡ ଓଦା ହେଇଯାଉଛି ଆଉ ଏତେ ବର୍ଷ ଲଗି କଣ୍ଟିନ୍ୟୁ ରହିଲେ
ରେନକୋଟ ଟାକୁ ଭୁଲରେ ଭୁବନେଶ୍ୱରରେ ଛାଡିିଦେଇକି ଆସିଛନ୍ତି ତ
ହଁ ହ ହ
ସେ ସେଠି ଚାକିରି କରନ୍ତି, ତ ଯାଇଥିଲେ ଛାଡି ଦେଇକି, ମନେ ନାହିଁ ସେଠି ଛାଡି ଦେଇକି ଆସିଛନ୍ତି ଏରି।
ହୁଁ ହୁଁ
ଆଉ ସେଥିପାଇଁ ମତେ କହିଲେ କଣ ଛତା ପତା ଅଛି ମୁ ହଁ ଛତା ଅଛି ଛତା ନେଇକି ଆସ୍ତେ ଆସ୍ତେ ଗାଡି ଚଲେଇକି ଗଲେ, ସ୍କୁଟିରେ ଯାଇଥିଲେ।
ହ
କିନ୍ତୁ ବର୍ଷା ଏଇ ଯୋଉ ଗାଡି
ହଁ ତାପରେ କଟକରେ ବି ବହୁତ ସରୁ ପାଣି ବହୁତ ପ୍ରବଳ ହେଇଯିବ ଫୁଲ୍ ଫୁଲ୍।
ତ ଭୁବନେଶ୍ ଭୁବନେଶ୍ୱରରେ ବି ବହୁତ ପାଣି ହେଇଚି ଏପଟେ ଆପଣ ବସ୍ ସି ଆର୍ ପି ବରମୁଣ୍ଡା ଏପଟ ଲାଇନ ଗୁଡା ବହୁତ ପାଣି ହେଇଚି, ମୁଁ କାଲି ଦେଖୁଥିଲି। ନ୍ୟୁଜରେ ଦେଖୁଥିଲୁ। ଆଉ ସେଠି ତ ପ୍ରାୟେ ସେ ଯୋଉ ହଁ ହଁ। ଖାଇଛି ବରା, ଆଳୁଚପ ଆଉ ଘୁଗୁନି ଖାଇଛି ଏଇଠି ଆମର। ବାହାରକୁ ଆସିଥିଲା ମାନେ ଏଇ ଦାଣ୍ଡକୁ ଆସିଥିଲା ବିକ୍ରି ବାଲା। ତାଙ୍କଠୁ କିଣିକି ଖାଇ ଦେଇଥିଲୁ ଆଉ।
ଉଁ।
ରୋଷେଇ ତାପରେ ବସେଇଲି, ମୁଁ କହିଲି ଝିଅଟା ସ୍କୁଲ ଫୁଲ୍ ଯିବ କଁ କରିବ, କିନ୍ତୁ ସିଏ ସ୍କୁଲ ତ ଗଲାନି ତାଙ୍କର ସବୁ ଛୁଟି ହେଇଗଲା।
ହଁ-ହଁ-ହଁ।
ହେଇଗଲା। ଆଉ ଆଇଁଷ କାଲି ଟିକେ ଖିଆ ହେଇଥିଲା ତ ଆଉ ଆଜି ଆଇଁଷ ଖାଇଆକୁ ମାନେ ମସ ଲା ମସଲି ଖାଇବାକୁ ଇଚ୍ଛା ହେଲାନି। ଆଜି ପୁରା ସାଧା ସିଧା ତେଲ ଅଳ୍ପ। ସିଜା ଟିକେ ମାନେ ଏ ଆଳୁ, ବାଇଗଣ ଭର୍ତ୍ତା କରଦେଇଚି କଲରା ଭଜା ଏବେ କରିବି। କଲରା ଥୋଇକି ଆସଛି, ଆଉ କଦଳୀ, ଆଳୁ ଭଜା କରଛି ଆଉ।
ହୁଁ ସୋରିଷ ମସଲା ନା ଖାଲି ନା ସୋରିଷ ମସଲା?
ନାଇଁ ନାଇଁ ମୁଁ ମସଲା ମସଲି ଆଜି ଟିକେ ଇଚ୍ଛା ହେଲାନି, କାଲି ବହୁତ ମସଲା ମସଲି ଖାଇ ଦେଇଥିଲୁ ପ୍ଲେନ ଖାଲି ଲୁଣ ହଁ ଲୁ ହଁ ଲୁଣ ହଳଦୀ ଦେଇକି ଟି କେ ହାଲକା ସିଝେଇ ଦେଇକି ତାକୁ ଲଙ୍କା ଜିରା ଗୁଣ୍ଡ ଦେଇକି ଭାଜି ଦେଇଛି।
ହଁ ଭଲ ଲାଗିବ ଯେ।
ଏଇ ହଁ ତେଲ ମସଲା ଟିକେ ଖାଇବାକୁ ଆଜି
ନନଭେଜ ଫାଷ୍ଟ ତମେ ଖାଇବ ତାପରେ ସିଏ ଇଚ୍ଛା ହୁଏନି ବି ଖାଇବାକୁ। ସେ ପୋଡା ସିଝା ଚଟଣି ଏମତି ହିଁ ଭଲ ଲାଗେ।
ହଁ ସେଇଥପାଇଁ କା କରିବାକୁ ଆଉ ମାନେ ଭଲ ଲାଗିଲାନି ମୁଁ କହିଲି ଖାଇବିନି। ଆଇଁଷ କଲେ ବହୁତ ପ୍ରକାର ଏଯୋଉ ଚିଙ୍ଗୁଡି କଙ୍କଡା ମା
ଏଇଆ। ଭଲ ଲାଗେନି ମୁଁ ତ ସବୁବେଳେ ମାଣ୍ଡିଆ ଖାଏ, ଆଜି ବର୍ଷା ଟିକେ ପାଗ ହେଇଚି ବୋଲିକି ଆଜି ସେ ବାସି ରୁଟି ଗୁଡ ଖାଇଚି। ମୋର ଟିକେ ଗ୍ୟାସ ପ୍ରୋବ ଲେମ୍ ରହିଚି। ମୁଁ ସେଥିପାଇଁ ସକାଳୁ ବ୍ରେକଫାଷ୍ଟ ଅ ଏ ଜିନିଷ ଖାଇବି। ମାଣ୍ଡିଆ ଯାଉ କୁ ଖାଏ, ନହେଲେ ନାଇ ତାର ମା ମାଣ୍ଡିଆର ଚକୁଳି ଖାଏ। ଖାଏ ନହେଲେ ବାସି ରୁଟି, ଗୁଡ଼।
ମୁଁ ମାଣ୍ଡିଆ ଦେଖିଚି ଏ ସୋରିଷ ପରି। ସୋରିଷ ପରିକା ଛୋଟ ଛୋଟ, ଛୋଟ ଛୋଟ ଦେଖିବା ପାଇଁ ସୋରିଷ ପରିକା କେମି କେମିତି ଖାଆନ୍ତି ମୁଁ ଜାଣନି କରି ସିକି। କରି ଜାଣିନି ମାଣ୍ଡିଆଟା। ଉଁ ମାଣ୍ଡିଆ ଦେଖିବା ପାଇଁ ସୋରିଷ ପରିକା ଦେଖିଚି। ଆମ ଘରେ ବି ଅଛି। କିନ୍ତୁ, କେମିତି କରନ୍ତି ଜାଣିନି ତାର?
ପାଉଡର ଟା ସେ ସେଟା ଆଉ ଗୋଟେ ମିଳେ। ମାର୍କେଟରେ ମିଳେ। କିନ୍ ଚା ଚାଉଳ ଗୁଣ୍ଡ ମିଶେଇ ଦିଅନ୍ତି। ଆମେ ତାକୁ ପରିସ୍ ମାଣ୍ଡିଆ ଟା ହିଁ ଆଣିକି-ଇ ମାଣ୍ଡିଆ ଟା ଆଣି ଚୁନା ସେଟାକୁ ଚକୁଳି ଭଳିଆ କରନ୍ତି କି, ମାଣ୍ଡିଆ ଯାଉ ଯାଉ କହନ୍ତି। ଚାମଚରେ ଖାଇଲେ ହବ କି, ଦହି ପକ୍ କେଇକି ଗୁଡ ଦେଖିକି ନହେଲେ ନାଇଁ, ଖାଲି ସେମିତି ଯେ ଇଛା ସେମିତି ଖାଇଲେ ହବ। ଟିକେ ବର୍ଷା ପାଗ ଯଦି ଥଣ୍ଡା ହେଇଯାଏ। ଥଣ୍ଡା ଜିନିଷଟା ତ ମୁଁ ଟିକେ ତାକୁ କୋଉଦିନ ଚକୁଳି କରିଦିଏ। ନହେଲେ ନାଇଁ ହୁଁ। ଯାଉ ସେମିତି କରିଦିଏ ପାଣିରେ ହେମତି। ନାଇଁ ନାଇଁ ନାଇଁ ନାଇଁ ଆମ୍ ନାଇଁ, ସକାଳୁ ଯେମିତି ନ ନରମାଲ୍ ଅଟା ଚକୁଳି କେମିତି ଅଟା ପକଉ, ଚିନି ପକଉ, ସିନ୍ତିକି ସେମିତି କରିକି ସେ ମାଣ୍ଡିଆ ଟାକୁ ହିଁ ତେମେ ଆମେ ଯେନ୍ ଅଟା ଚକୁଳି ଖାଆନ୍ତି। ହଁ ପାଉଡର ଟା! ପାଉଡର ଟା ହିଁ ହବ ନା, ଆଉ କଣ ଗୋଟ୍ ଟା ମାଣ୍ଡିଆ ହବ। ପାଉଡର ତାକୁ ପେସା ଗୋଟା ତ ପଢିଆ ଜିନିଷ ବଢିଆ ପାଉଡର ଟା ବିକ୍ରିଟା ତ ଚାଉଳ ମିଶିଯାଏ। ଏଇ ଯଉ ଗୋଟା ହିଁ, ସବୁଠୁ ବେଷ୍ଟ ରଅ ସେଇଟା ସେଇଟା ହିଁ ଭଲ, ଜ ତାକୁ ମେସିନ କୁ ଦେବେ, ସିଏ ପେସେଇକି ଆଣିକି ତା ଚୁନାଟାରେ କରିବେ। ସେଇଟା ହିଁ ବଢିଆ ଜିନିଷ।
ଏ ଜଣେ ମୋର ସାଙ୍ଗ ଯାଇଥିଲେ ତ! ଆମର ଏ ଏପଟେ ଏରିଆ, କଉ କଲେଜ! ଅ ଯୋଉଠି ଆମର-ଅ କନ୍ ତମର! ଏ କୋର କୋରାପୁଟ କୋରାପୁ ଏପଟୁ ଯାଇଥିଲେ ମୋର ସାଙ୍ଗ ଜଣେ। ସେପଟେ ଏଇ ଗୋ ଏଇଗୁଡାକ ସେପଟେ ମିଳେ ନା, ରୋ ମାନେ ରାସ୍ତା ସାଇଡରେ, ତାଙ୍କର ଯୋଉ ଆଦିବାସୀ ସ୍ ଲୋକମାନେ ସବୁ ବିକ୍ରି କରନ୍ତି। କଞ୍ଚା ହଳଦୀ ମାଣ୍ଡିଆ। ଏ ସିଏ ସେଠୁ କିଣିକି ଆଣିଥିଲେ। ମୁଁ କହିଲି ଦେଇଥିଲେ, ସେ ବହୁତ ଜିନିଷ ଆଣିଥିଲେ। ମାଣ୍ଡିଆର ନଉତ୍ ଏସ୍ ମାଣ୍ଡିଆର-ଅ ମାନେ ଆହୁରି କଣ କଣ ମତେ କହୁଥିଲେ। କେତ୍ ତେ ଜିନିଷ ନବା ପାଇଁ ମୁଁ ମୁଁ, କ ମାଣ୍ଡିଆ ମୁଁ କେବେ ଖାଇନି? ତ ମ ମଣ୍ଡିଆ ଯେନା ଭଲ ଜିନିଷ ଖାଅ। ଖାଲି ମାଣ୍ଡିଆ ଜବରଦସ୍ତି, ସେ ଦେଇ ଆଣିଥିଲେ ତ।
ତେମେ ପାଇଁ ଗ୍ୟାସ୍ ପାଇଁ ବିପି କଣ୍ଟେଲ, ଡାଇବେଟିସନ୍ ବହୁତ ଭଲ ଜିନିଷ ହେଟା। ଅଇଲି ଜିନିଷ ଫାଇବ୍ର ଜିନ୍ସଡା ନା! ପ୍ରୋସେଜର ଟେ ଜାଣିନାହାଁନ୍ତି ଆଉ। ହଁ ରଖିଥାନ୍ତୁ। ପେଶେଇକି କରେ ଇବେ। ତାକୁ ଡେଲି ଶୁଖଉଥି ପେସେଇକି ତାକୁ ଆଣିକି, ଏ ବଢିଆ ଲାଗିବ ଭଲ ଲାଗିବ। ଖାଇବା ଟେଷ୍ଟଲେସ୍ ନାସ୍ ତାର ସ୍ ଟେଷ୍ଟ ନଥାଏ। କିନ୍ତୁ ଭଲ ଲାଗେ। ଖାଇବା ପାଇଁ ବଢିଆ ଲାଗିବ। ବଢିଆ ନି ଦ ବଢିଆ ଫ୍ରିରେ ନିଦ ବି ହୁଏ। ବଢିଆ ଲାଗେ। ହଜମ ହବ ତମକୁ ଆଉ ଜିନିଷ ଖାଇବାକୁ ବି ଇଛା ହବ। ସେ ଖାଇଲେ ଭଲ ଲାଗେ। ଭଲ ଜିନିଷ। ହୁଁ, ହୁଁ ପିଲାମାନେ ବି ଦିଅନ୍ତି। ମାମ ସ୍କୁଲ ମକ ପୁଅ ଯାଉଛି ଦିଦି ଆସିଲା ଳକୁ ଚାରଟା। ସେଟା ଦିଅନ୍ତି ତାକୁ, ଖାଇଆକୁ ମାଣ୍ଡିଆ ରେ ଗୋଳ
ହଁ, ସେଇଟା ବହୁତ ଜିନିଷ କହିଲେଣି ଯେ, ମାଣ୍ଡିଆରେ ଯାଉ ବି ବନେଇକି, ମାନେ ରାତିରୁ ବନେ
ଯାଉ ରାତିରେ ନାଇଁ, ରାତିରେ ବନେଇକି ଖାଇଲେ କଣ ହବ ନା! ଥଣ୍ଡା, ଯାହାବି ଥଣ୍ଡା ଦିହ ଯାହାକୁ ଥଣ୍ଡା ନାହିଁ ତ ଭଲ! ମୁଁଟି ମୋର ଟିକେ ଥଣ୍ଡା ଦିହ ତ, କିନ୍ ମାଣ୍ଡିଆ କରିକି ତାକୁ ଚାରି ଘଣ୍ଟା ତାକୁ ଷ୍ଟୋର ରଖିଆକୁ ପଡେ। ଟିକେ ସମୟ ରହିଲେ ହିଁ ତାର କାମ ଦବ। ସାଙ୍ଗେ ସାଙ୍ଗେ ମୁଁ ଭୋରୁ କରିଦିଏ, ପାଞ୍ଚଟାରୁ କରିଦିଏ।
ମୋର ଏତେ ଥଣ୍ଡା ନାହିଁ, କିନ୍ତୁ ଅମ୍ କର୍ ମୁଁ ଦେ ଯୋଉ ରାତିରେ ରାନ୍ଧିକି ଯାଉ ଟା, ହଁ ସକାଳୁ ଖାଇଲେ ପେଟ ଥଣ୍ଡା ହେବ।
ଅଁ ପେଟ ତାପରେ ନହେଲେ ବି ସକାଳୁ ମୁଁ ଭୋର ପାଁଶଟାରୁ କରଦିଏ। ପାଁଶଟାରୁ ତ ସବୁ ଯାଆନ୍ତି ମୋର ସବୁ ଅଫିସ୍ ସ୍କୁଲ ପୁଣି ପାଁଶଟାରୁ କରିକି ଥୋଇଦିଏ ପୂଜା ପୂଜି ସାରିକି ଖାଇଦିଏ ଆଉ। ନହେଲେ ଚକୁଳି ବନେଇ ରଖିଦେଇଥାଏ। ପୂଜା ପୂଜି ସାରିଲେ ଖାଇଦିଏ ଆଉ ମଣ୍ଡିିଆର ମଣ୍ଡିଆ କୋରୁଅ ଆଉ। ଗୁଜୁରାତି ଗୁଣ୍ଡ ଗୋଲମରିଚ ଗୁଣ୍ଡ ଏନ୍ତି ପକେଇକି କରଦିଏ ନହେଲେ ଖାଲି ବି ସେମିତି ଅଟା ଦି ଚାମଚ୍ ତୁ ମାଣ୍ଡିଆ ଦି ଚାମଚ୍ ପକେଇଲେ ଭଲ ଉଠିବ ଟିକେ ନହଲେ ମାଣ୍ଡିଆ ଟା କାନ ଖଟ୍ ଖଟିଆ ମାନେ ତା ଫ୍ରାଇବର୍ ଜିନିଷ ନାଁ ଖଣ୍ଡ ଖଣ୍ଡ ଖଣ୍ଡ ଖ ଭାଇ
ଆଜି ଟିଏ ବର୍ଷା ହଉଚି ବୋଲି ମାନେ ନେଟୱାର୍କ ବି ବହୁ ଇଏ ରହୁଚି ଆମର ହଁ ଆଉ ମୋ ଘରେ ୱାଇଫାଏ ୱାଇଫାଇ ଲା କିଛି ହେଲେ ବି ମାନେ ରିଗେ କଥା ଉଡ଼ାକ ବେଳେ ବେଳେ କଟି କଟି ଯାଉଚି କାହିଁକି ନାଁ ବର୍ଷା ବୋହୁତ୍ ବୋହୁତ୍ ଆଜି ବର୍ଷା ହୋଉଛି ଆଉ ଉଁ ସେଥିପାଇଁ ତ ଆମେ ହେଭି ରେନଫଲ୍ ଯଦି ହବ ହଁ ହଁ। ସେଇଥିପାଇଁ କା ଟିକେ ତ ନେଟୱାର୍କ ପ୍ରୋ ଅପ୍ ଏନ୍ ଡାଉନ୍ ହଉଛି।
ହୁଁ ସେମିତି।
ଆପଣଙ୍କ ଘର ଭୁବନେଶ୍ଵର ନୁହଁ? ହର ବି ମାନେ ବାପଘର ଭୁବନେଶ୍ଵର ତ ଭୁବନେଶ୍ଵର ବାପଘର ଆମେ ଏନେ ଶାଶୁ ଘର ଏଠି କଟକରେ ମୋ ସ୍ୱାମୀ ଚାକିରି କରିଚନ୍ତି ବି ସେ ଥିମି ଆଙ୍କର ତ ଶନିବାର ରବାର ଛୁ ଟି ସେ ଅଛନ୍ତି ଆଜି ଘରେ ହଁ। ତାଙ୍କର ବ୍ୟାଁ ବ୍ୟାଙ୍କ୍ ଚାକିରି ତ ତାଙ୍କର ପାଞ୍ଚ ଦିନ୍ ଅଫିସ୍। ନାଇଁ ସେକେଣ୍ଡ୍ ସଟ୍ ନାଁ ତାଙ୍କର ମାସର ସବୁ ସିସ୍ ଚ ଦିନ୍ ହିଁ ଅଫିସ୍ ଶନିବାର ରବାର ଛୁଟ୍ ହଁ। ତାଙ୍କର ସବୁ ତାଙ୍କର ଏଇ ଇଏ ପାଇଁ ନୁଅ ହଁ ହଁ ତାଙ୍କର ହେଲା ଅର୍ବାନ୍ ବ୍ୟାଙ୍କ୍ ତ ଅର୍ବା ଆନ୍ ବ୍ୟାଙ୍କ୍ ଟା ହଁ। ଛୁଟି ତାଙ୍କର ହଁ ତାଙ୍କର ଶନିବାର ରବାର ଛୁଟି ଆଉ ଏମ୍ ତି ବି ମଝିରେ ଯଦି ପ ପୂଜା ପର୍ବରେ ବି କିଛି କିଛି ତାଙ୍କର ଛୁଟି ଏ ମାନେ ଆଙ୍କର ଆଗୁରୁ ହିଁ ମାସ ଆରମ୍ଭରୁ ସେମାନଙ୍କ ଓ ଛୁଟି ଲିଷ୍ଟ୍ ବାହାରି ପଡ଼େ ଏ ଏଇଠି ହିଁ ଆଉ
ଭଲ ତାହେଲେ ଜାଣି ହବ ମୁଁ ପଗୁ ଲାମ୍ ହବ କୁଆଡ଼େ ବୁଲିଯିବା କଣ ହବ ଭଲ ଚାଲ୍ଚ ସେ ଜିନିଷ ହେଲେ ଭଲ। ସେଇଆ ଆଉ
ହଁ ତ ହଁ କଣ ବର୍ଷାରେ ଆଉ ତମେ ମୋର ଛୋଟ ଛୁଆ ନେଇକି ଆଉ କୁଆଡ଼େ ଯିବା ଅସମ୍ଭବ ମତେ ମୁଁ ତ ଦି ବର୍ଷ ହେଲାଣି ଏଇଠି କଟକର ବାଲିଯାତ୍ରା ବି ଦେଖିିଆନି।
ଅହ।
ହଉ ତାହେଲେ ମୁଁ ରଖୁଛି ପଛରେ କରିବି ଆଉ। ଇଏ କଁ ବସିଛ?